ହ୍ୟାଲୋ।
ଆଜ୍ଞା ବନ୍ଧୁ କୁହନ୍ତୁ।
ହଁ ନମସ୍କାର।
ନମସ୍କାର ନମସ୍କାର।
ହଁ କଣ କରୁଥିଲେ?
ଏଇ ବସିଥିଲି ଆଉ ଆଉ ମୋର ଗୋଟା ଭଉଣୀ ଜଣେ ଅଛନ୍ତି। ବୁଝିଲେ ନା ତାଙ୍କର ତ ଏଇ ଯୁ ଯୁକ୍ତ ଦୁଇ ପରୀକ୍ଷା ଦେଇସାରିଲେ ତ ଏଇ ଘରେ ବସି ବାପ ବାପା ବୋଉ ଆମର ବସି ସବୁ ଆଲୋଚନା କରୁଥିଲେ କଣ ଆପରେ ପଢ଼େଇବେକି ତାଙ୍କୁ ପାଠ। ସେ ବିଷୟରେ ଟିକେ ଆମେ ମାନେ ଗାଇଡ଼ାନ୍ସ ଟିକିଏ ଦରକାର ଆଉ କଣ କେମିତି ଆଗକୁ କଣ କଲେ ହବ ଭଲ ହବ। ସେଇ ବିଷୟରେ ଟିକେ ଆଲୋଚନା କଲେ ଭଲ ହୁଅନ୍ତା ଆପଣଙ୍କର ଆପଣଙ୍କ ମାନେ ତ ଜାଣିଥିବେ ତ ଆପଣ ଏ ବି ପଢେଇବା ମୁଁ କଣ କହୁଥିଲି କି? ମେଡ଼ିକାଲ୍ ଲାଇନ୍ ରେ ଭାବୁଚି ଆ-ଭଉଣୀଟା କୁ ମୁଁ ପଢ଼େଇବି ଉଁ- ନର୍ସିଂ ଲାଇନ ହଉ କି କୋଉ ଲାଇନ ହଉ ଆପଣ ଟିକେ ମତେ ଟିକେ ପରାମର୍ଶ ଦେବ କିି କେଉଁ ଇଏରେ ପଢ଼େଇଲେ ଟିକଏ ଭଲ ହେବ
ହଁ ଆଜ୍ଞା ଦେଖନ୍ତୁ ଆମର ବହୁତ କିଛି ଲାଇନ ଅଛି ତା ଭିତରୁ ଯଦି ଆପଣ ବା କିଛି ଯେମିତି ନର୍ସିଂ ଲାଇନ ମାନେ ଭାବୁଛନ୍ତି ତାହେଲେ ବହୁତ ଭଲ ଭାବୁଛନ୍ତି କାହିଁକି ନା ସେଥିରେ ବସିବାର ନାହିଁ ବୁଝିଲେ କି କିଛି ବି ହଉ ଆପଣ କୋଉଠି ବି ହଉ କାମ ମିଳିଯିବ ଆଉ ବହୁତ ଜିନିଷ ଜାଣିବାକୁ ହୁଏ ଆପଣଙ୍କ ଚାରିପଟରେ ବି କିଛି ଲୋକ ଖରାପ ହେଲେ କି କାହା ଦେହ ଖରାପ ହେଲା। ଏଇ ସବୁ ଜିନିଷରେ ବି ଆପଣଙ୍କୁ ବହୁତ ସାହାଯ୍ୟ ହେଇଯିବ ବୁଝିଲେ କି? ଧର ଆପଣ ଜାଣିଛନ୍ତି କି ପଢୁଛନ୍ତି ସେ ବିଷୟରେ କି ଆପଣଙ୍କ ଘର ଚାରି ଫଟରେ କିଏ ଅସୁସ୍ଥ ହେଲା କି କଣ ହେଲା ଆପଣ ବି ତାକୁ କୁ ଦେଖିପାରିବେ କି ନିଜ ଘରେ ବି ସବୁ ଜିନିଷ ଜାଣିପାରିବେ। ସେଠୁ ଆଉ ଗୋଟେ ଜିନିଷ କୁହନ୍ତୁ ମାନେ ସେ ନର୍ସିଂଟା ଆମର ଏଇଖା କଣ ସରକାର କରିଦେଲେଣି। କେହି କଣ୍ଟ୍ରାକ୍ଚୁଆଲ ବେସିକ ରେ ବି ରହିପାରିବେନି ବୁଝିଲେ କି। ଯଦି ଆପଣ ସେଟା ପଢିକି ଭାବୁଛନ୍ତି ଆମ ଗମେଣ୍ଟ ଚାକିରି କରିବୁ ସେଥିରେ ବି ଆପଣ ବହୁତ ମାନେ ଅ ମାନେ ବହୁତ ଲାଭରେ ରହିପାରିବେ କି କାହିଁକି ନା ଆମର ଏବେ ସବୁ କଣ୍ଟ୍ରାକ୍ଚୁଆଲ ନାହିଁ ନା ସବୁ ପରମାନେଣ୍ଟ। ପୋଷ୍ଟ ବୁଝୁଚନ୍ତି। ତାପରେ ଗୋଟେ ଦେଖନ୍ତୁ ନର୍ସିଂ କଲେ
ହୁଁ
ଆପଣଙ୍କୁ ସବୁ ପ୍ରକାର ମିଳିବ ଆଜିକାଲି ଯୋଉ ହଉଛି ମାନେ କଣ ଯେତେ ବି ରୋଗ ହଉ ଯାହା ହଉ ସବୁର ମାନେ ତମକୁ ଭଲ ଲାଗୁଛି କିଛି ଜିନିଷ ଜାଣିଆକୁ କି ଆଜି ଆପଣଙ୍କ କି କାହାକୁ ଦରକାର ପଡିଲା କୋଉ ହସ
ହଁ ହଁ ତ ଯେକୌଣସି ମେଡିକାଲରେ ବି ଆମର ଗୋଟେ ଚିହ୍ନା ଲୋକ ରହିଛି ତ ଯା ଆମକୁ ଟିକେ ସୁବିଧା ହବ।
ଆଜ୍ଞା।
ଆଚ୍ଛା ମତେ ଟିକେ କହିବି କି ଆ ପାଇଁ କେତ କଣ ଅ ଲାଗିବ ପାଠଟି ପଢ଼ିବାକୁ ଗଲେ।
ଆଜ୍ଞା ଦେଖନ୍ତୁ ଆଜିକାଲି ଗୋଟେ ଛୋଟ ପିଲା ପାଠ ପଢୁଛି ମାନେ ତାର ପ୍ରାଇଭେଟ ଆଉ ସ୍କୁଲ ରେ ଚାର୍ଜେସ୍ ହେଲାଣି ବହୁତ ପଇସା।
ହୁଁ।
ବୁଛନ୍ତି ଏବେ ଏବେ ଛୋଟ ପିଲାଙ୍କର ରିଆଡମିସନ କରାଇଲା ବେଳକୁ ଆଡମିସନ କରାଇଲା ଏଳକୁ ଆଗ ଦଶ ପନ୍ଦର ହଜାର ଟଙ୍କା ଦିଅ ବୁଝିପାରୁଛନ୍ତି ସେଠୁ ସେମ ତା ଭିତରେ ବି କିଛି ବି କଲେଜ ଅଛି ସ୍କୁଲ ଅଛି ଯୋଉମାନେ ବହୁତ କମ୍ ପଇସାରେ ଏ ସୁବିଧା କରଉଚନ୍ତି ବୁଝିଲେ। ଉଁ ହଁ ତ ମୁଁ ଯୋଉଠୁ ପା ଆଜ୍ଞା ମୋର ଘରେ ବି ଯୋଉ ଅ ଅଛନ୍ତି ଭଉଣୀ ସେ ଯୋଉଠୁ ପାଠ ପଢିଛନ୍ତି ସେ ବି ଆମକୁ ଏତେ କର ଅର୍ଥ ପନି କମ ଅର୍ଥରେ ଆମକୁ ହେଇଯାଇଛି।
ଆଛା ଏଇଟା ଉଁ ବନ୍ଧୁଙ୍କୁ ପଚାରୁଥିଲି କି? ଏଇଟା କେତେ ବର୍ଷର ଶିକ୍ଷା ରହିବ ଏଇଟା।
ଆପଣ ଯଦି ଜିଏନ୍ଏମ୍ ଅଛି ବି ଏସ୍ ସି ଅଛି ଏ ଏନ୍ ଏମ୍
ହୁଁ।
ଏ ଏନ୍ ମ ଦୁଇ ବର୍ଷ। ଜି ଏନ ଏମ୍ ତିନି ବର୍ଷ ଆଉ ବି ଏ ସି ହଉ ଚି ଆମର ଚାରି ବର୍ଷ ସେ ଯଦି ସାଇନସ ପଢୁଛନ୍ତି। ତାହେଲେ ଆମର ଡାଇରେକ୍ଟ ବିଏସି ରେ ଆଜ୍ଞା ତ ଆମର ସାଇନ୍ସ ଯଦି ପଢୁଛନ୍ତି ସେମାନେ ଡାଇରେକ୍ଟ ବିଏସ୍ ସି କରିପାରିବେ। ଯଦି ସାଇନ୍ସ ପଢିକି ଯୁକ୍ତ ଦୁଇରେ ପରସେଣ୍ଟ ସେମିତି ଏଇଟି ସେଭେନଣ୍ଟି ପରସେଣ୍ଟ ରୁ କମ ରଖିଛନ୍ତି ଆପଣ ଜି ଏନ୍ ମ ବି କରିପାରିବେ। ଜିଏନ୍ଏମ ରେ ଏଇଆ କି ଆମର ଜେଏନଏମ୍ କଲେ ଆପଣଙ୍କୁ ଖାଲି କ୍ଲିନିକାଲି ଆପଣ ମାନେ ହସ ମାନେ ସେ ହସ୍ପିଟାଲରେ ହିଁ ଆପଣ ଖାଲି କାମ କରିପାରିବେ ବୁଝିଲେ କି। ଆଉ ଯଦି ଆପଣ ବି ଏସ୍ ସି କରୁଛନ୍ତି ଆପଣଙ୍କୁ କ୍ଲିନିକାଲ ରହିବାରେ ଆପଣଙ୍କୁ ଇଚ୍ଛା ନାହିଁ। ତାହେଲେ ଆପଣ ସେଠି ଫାକଲଟି ବି ରହିପାରିବେ। ମାନେ ସେଇଠି କଲେଜରେ ରହି ପିଲାଙ୍କୁ ପଢେଇବି। ଆଜ୍ଞା ପାଠ ପଢେଇ ପାରିବେ ଦିଟା ସୁବିଧା ଅଛି ଆଉ।
ଆଛା ତ
ଯଦି ଆପଣ ଜି ଏନ୍ ଏମ୍ କରିକି ବି ପା ପା ପଢେଇବା ପାଇଁ ଚାହୁଁଛନ୍ତି ପିଲାଙ୍କୁ ତାହେଲେ ଆପଣ ଜି ଏନ୍ ଏମ୍ କରିଦଲେ। ତାପରେ ଦି ବର୍ଷ ଅଛି ପୋଷ୍ଟ ବିଏସି ଆମର ସେଟା କରିଦେଲେ ବି ଆପଣ ତାପରେ ପାଠ ପଢେଇ ପାରିବେ ଏଇଟା ତିନି ବର୍ଷ। ବି ପୋଷ୍ଟ ବି ଏ ସି ଦି ବର୍ଷ ଆଉ କରିକି ବି ଆପଣ ପାଠ ପଢ଼େଇ ପାରିବେ ଆଜ୍ଞା।
ଓହୋ। ଆଚ୍ଛା ମୁଁ ଆଉ କଣ କହୁଥିଲି କି? ଯୋଉ ଆମକୁ ଏଇ ଯୋଉ ପାଠ ପଢିବା ପାଇଁ କିଛି ଅ ସରକାରୀ ସହାୟତା ହଉ ନହେଲେ ଆମେ କିଛି ବ୍ୟାଙ୍କ ଋଣ ମାଧ୍ୟମରେ ମଲେ ଆମେ ଯୋଉ କଲେଜରେ ଆମେ ପଢେଇବୁ। ସେ ଏକାଥରକରେ ସବୁ ପଇସା ନେବେ ନା ଧୀରେ ଧୀରେ କରିକି
ନା ନା ଆମର ଧୀରେ ଧୀରେ କରିକି ନେବେ ବର୍ଷକୁ ଆପଣଙ୍କର ଧର ବର୍ଷକୁ ଆପଣଙ୍କର ଦଶ ହଜାର ହେଇଛି। ଆପଣ ଧୀରେ ଧୀରେ କରିକି ସେ ଦଶ ହଜାର ଦେବେ। କି ଦଶ ହଜାର ହେଇଛି ଆମର ତ ଏବେ ଆସିଗଲାଣି ସବୁ ସ୍କଲାରସିପ ମାନେ ବ୍ୟବସ୍ଥା ସରକାର ଆମକୁ ଦେଇଛନ୍ତି। ଆଗରୁ ମାନେ ଅଦର କାଷ୍ଟ ପାଇଁ ଦଉଥିଲେ। ଏବେ ଜେନେରାଲ କାଷ୍ଟ ବି କିଛିଟା ମାନେ ପାଇପାରିବେ ସେ। ସୁଯୋଗ ଆଜ୍ଞା। ସେଇଥିରେ ବି ଆପଣଙ୍କର ହଁ ହଁ ହଁ ଆଜ୍ଞା। ସେ ସେଥିରୁ ବି ଆପଣଙ୍କର ଧର ଦଶ ହଜାର ରୁ କଟିଯିବ ତିନି ଚାରି ହଜାର ଟଙ୍କା ଭଳିଆ। ଆପଣଙ୍କୁ ସରକାର ଦେଇପାରିବେ ବର୍ଷକୁ ବୁଝିଲେ କି?
ଆଚ୍ଛା ଆଚ୍ଛା।
ଆଜ୍ଞା। ହେଇ ହେଇ ନୂଆ, ଏମିତି ହେଲେ ଆପଣ ପଢିପାରିବେ। ନହେଲେ ଯଦି ପଢିବାକୁ ବି ଇଚ୍ଛା ଥିବ ସବୁ ପାଠ ଆଜ୍ଞା ବହୁତ ମାନେ ମୁଁ ଗୁରୁତ୍ୱପୂର୍ଣ୍ଣ। ବୁଝିଲେ କି ଆଉ ସେମିତି ନାଇଁ କି ଆମେ ଏଇଟା ଜି ଏଇ ନର୍ସିଂ ନକରି ଯଦି ଆଉ କିଛି କରିବା ସେଥିରେ ବି ଆପଣ ପାଠ ବଢିବାକୁ
ଆଜ୍ଞା ଯେକୌଣସି କ୍ଷେତ୍ର ହଉ ପାଠ ପଢିବାକୁ ପଡିବ ହଁ। ପାଠ ବିନା ପାଠରେ ଆଜିିକାଲି ଆଉ କିଛି କରିହବନି।
ବିନା ପାଠରେ ଆଜିକାଲି କିଛି ବି କରିହଉନି। ସମସ୍ତ ଆ ଲୋକ କୁହନ୍ତି ଏଇଟା କିଛି ନାହିଁ। ବହୁତ ଇଏ କାମ ତ ଖାଲି କରିବ କିନ୍ତୁ କାମଟା କେମିତି କରିବ ଆମେ ଗୋଟେ ଜାଗାରେ ଇଞ୍ଜେକ୍ସନ ଧର ଆମେ ଦଉଛେ। କ ହୋ ଆମ ଦେହରେ କଣ ବହୁତ ସାରା ଭେନ୍ ଅଛି। ବୁଝି ପାରୁଛନ୍ତି? କୋଉଠି କହୁ ଇଞ୍ଜେକ୍ସନ୍? ଆଜ୍ଞା। ଆପଣଙ୍କ ପଢିବା, ଆପଣ ଗୋଟେ ପଢିବା ଆଗରୁ ଆପଣଙ୍କ ମାନେ ମୁଣ୍ଡରେ ସେଇ ଟା ଆପଣ ଧରି ଦେଇଥିବେ କି ମତେ ମାନେ ମୁଁ ବୋହୁତ୍ ଟଫ ପାଠ ପଢୁଛି। ବଝିଲ କି ବୋହୁତ୍ ମାନେ ରିକ୍ସ ଅଛି। ଏଥିରେ କିନ୍ତୁ ମତେ ମନ ଦେଇ ପଢିବାକୁ ପଡିବ କାହିଁକି ନା ଲୋକଙ୍କର ଜୀବନ ମରଣ କଥା ଆଜି କାଲି ଦେଖୁଛନ୍ତି କେତେ ଜିନିଷ ହଉଛି ବି ଧରା ତ ପଡୁନାହାନ୍ତି। କେତେ ଜିନିଷ ହଉ ଚିକି ଭୁଲ ଇଞ୍ଜେକ୍ସନ ଦିଆ ହେଇଯାଉଛି। ଏମିତି କିଛି ମାନେ ଭୁଲ୍ ଜାଗାରେ ବି ଇଞ୍ଜେକ୍ସନ ଦିଆ ହେଇଯାଉଛି। ଏଇ ଜିନିଷ ହଉଛି କି ସେ ଜିନିଷ ସବୁ ବାହାରକୁ ଆସୁନି
ହୁଁ ହୁଁ।
କିନ୍ତୁ ଯୋଉଗୁଡାକ ଆସୁଛି ଦେଖି ପାରୁଥିବେ ଆପଣ ନିଉଜ୍ ରେ
ହୁଁ ହୁଁ ହୁଁ। ତ ସେଇଆ ମୁଁ କହିବି ଆଜି ଏଇ କଥା ହେବି ଘରେ ବାପା ମାଆଙ୍କୁ ଟିକେ ରାଜି କରାଇବି ଆଉ, ସେଇ ଏଇଟା ଟିକେ ପଢ଼େଇଲେ ପାଠଟା ଭଲ ହୁଅନ୍ତା।
ଆଜ୍ଞା। କିନ୍ତୁ ଆପଣ ତାଙ୍କୁ ପଚାରିବେ ଆପଣ ତାଙ୍କୁ ପଚାରିବେ, ସିଏ କୋଉ ଲାଇନ ରେ ଯିବା ପାଇଁ ବେଶୀ ଇଛୁକ ଅଛନ୍ତି, କାହିଁକି ନା ଦେଖନ୍ତୁ ପାଠ ଗୋଟେ ଏମିତି ଜିନିଷ, ଆମେ ଆଗରୁ ଆମର ଇଛା ଥିବ ଗୋଟେ ଜିନିଷ କି ଆମେ ଏଇଟା ପଢିବୁ ଆମେ ଏଇ ପାଠ ଟା ଆମେ ପଢିପାରିବୁ ସେଥିଲାଗି ଆମର ଇଚ୍ଛା ଏଇ ପାଠଟା ଆମର ହଉଛି ଆମେ ଏଇ ପାଠଟା ପଢିବୁ ଯଦି ଘରୁ ତାଙ୍କୁ ଲୋଡ ଦିଆ ହବ କି ନାଇଁ ଆମର ଏଇଟା ଇଚ୍ଛା ଅଛି ଏଇ ଜିନିଷ ଟା ତୁ କର ସେମିତି କଲେ ତାକୁ ବହୁତ କଷ୍ଟ ପଡିବ ନା
ହୁଁ ହୁଁ।
ଦେଖନ୍ତୁ ଧର ମୁଁ ଏକ ମୁଁ ମୋ କଥା କହୁଛି ମତେ କିଛି ଅଲଗା ଇ ଇଛା ଥିଲା ଘର ଥ୍ରୁରୁୁ ମତେ ପଢେଇଲେ କିଛି ଅଲଗା ସେ ଜିନିଷଟାରେ ମୋର ଏତେ ଇଣ୍ଟରେଷ୍ଟ ହିଁ ନାହିଁ କିଛି ଆପଣ କରିପାରିବେନି ସେମିତି କଲେ ବୁଝିପାରୁଛନ୍ତି।
ହୁଁ ହୁଁ।
ଆପଣଙ୍କ ଇଚ୍ଛା ଯୋଉଥିରେ ଆପଣ ସେ ଜିନିଷ ଟା ତାଙ୍କୁ ପଚାରିବେ ତୁମର ଯୋଉଟା ଇଛା ପଢିବାକୁ ସେଇଟା ହିଁ ପଢ। ଯଦି ତା ଦେହରେ ଆପଣଙ୍କୁ ଫ୍ୟୁଚର ମିଳି ପାରୁଛି ତାହେଲେ କିଛି ନାହିଁ ଆମେ ସ ସପଟ କରିବା ପିଲାଙ୍କୁ, ଆଉ ତାଙ୍କୁ ଛାଡି ଦିଅ ତାଙ୍କ ମାଇଣ୍ଡ ରେ ସିଏ ତ କଣ ଇଛା କରୁଛନ୍ତି। ପଢିବା ପାଇଁ। ଆଜ୍ଞା।
ଠିକ୍ ଅଛି, ସେଇ ବିଷୟରେ ମୁଁ କଥା ହେଇଯିବି ବାପା ମାଙ୍କ ସହିତ, ତାପରେ ତାକୁ ବି ଟିକେ ବସ ପଚାରିବି କି ଆଉ ତୋର କୋଉଥିରେ ଇଛା ଅଛି କହ। ଆଗେ ପିଲାମାନଙ୍କ ମ ମତଟା ନବାଟା ନିହାତି ଦରକାର। ଆମେ ଯଦି ଆ ମାନେ ବାପା ମା କି ଭାଇ ହିସାବରେ ଜଦୀ ଆମ ମନ ଇଛା ଆମେପଢେଇବା ତାର ଗୋଟେଇଛା ସକ୍ତି କଣ ଥିବ ଅଲଗା ଆଡେ, ତାର ତ ଇଛା ରହିବନି ନା ଯାହା ବି ହେଲେ, ଆଗେ ପିଲାମାନଙ୍କ ଇଚ୍ଛା ସେଟା ଜାଣିବାଟା ହିଁ ଠିକ୍, ତ ଯାହା ହଉ ଆପଣ ଏତେ ସବୁ ବିଷୟରେ କହିଲେ, ମତେ ବହୁତ ଖୁସି ଲାଗିଲା। ଏ ସବୁ ବିଷୟ ଜାଣିକି ମୁଁ ନୂଆ ଜିନିଷ ବି କିଛି ଶିଖିବାକୁ ମିଳିଲା ମେଡିକାଲ ଲାଇନ୍ ଉପରେ ହଉ ନର୍ସିଂ ଲାଇନ୍ ଉପରେ ହଉ ଆଉ, ଆଉ କଣ କଣ ମ୍ୟାଡମ୍ ଅ ସୁବିଧା ହେଇପାରିବ ମୋତେ ଟିକଏ କହିବେ କି ଏହିଇସବୁ ଲାଇନ୍ ଉପରେ?
ନାଇଁ ମେଡିକାଲ ଲାଇନ୍ ରେ ତ ଆମର ବୋହୁତ୍ ସାରା ପାଠ ଅଛି, ନର୍ସିଂ ହେଲା ଆମର ଅ ଡକ୍ଟର ହେଲା କି ଆମର ମାନେ ଓ ଏଇ ଯୋଉ ଆମର ଲାବୋରେଟୋରୀରେ ରହୁଛନ୍ତି। ସେ ପାଠ ବି ହେଲା ଫାର୍ମାସିଷ୍ଟ ହେଲା। ବହୁତ କିଛି ଅଛି ଆପଣ ଦେଖିବେ ଯୋଉଟା ଆପଣଙ୍କୁ ସୁବିଧା ହବ। ଝିଅ ପିଲା ତ ବହୁତ ସାରା କୋର୍ସ କଲେଣି କି କେହି ଘରେ ବି ଆଉ ବସୁନାହାନ୍ତି କି ତାହା ଉପରେ ଏବେ ଡିପେଣ୍ଡ ବି ହଉନାହାନ୍ତି। ଯୋଉଁ ପାଠ ହେଲେ ବି ପଢିକି ଆମକୁ ଚାକିରି କରିବାର ଅଛି। ମେଡିକାଲ ଲାଇନ ରେ ବହୁତ ପ୍ରଫିଟ ଆପଣଙ୍କୁ ମିଳିପାରିବ ବହୁତ ସହାୟତା ମିଳି ସବୁଆଡୁ ଭଲ ଆଉ ଯଦି ଲେକ୍ଚର ଲାଇନ କୋଉଠି ଯିବାର ଅଛି ତାଙ୍କୁ ଆଉ କିଛି ପଢିବାର ଅଛି ଧର ବି ଏ, ବି ଏସ୍ ସି, କି ଏମ ଏସ୍ ସି, ତାଙ୍କୁ କରିବାର ଅଛି। ସେଟା ବି ବହୁତ ଭଲ।
ହୁଁ ହୁଁ।
ଆଜ୍ଞା, ହଉ ଆଜ୍ଞା, ମୁଁ ହଁ ହଁ। ଆଜ୍ଞା ହଉ ଆପଣଙ୍କ ସହିତ କଥା ହ ବହୁତ ଭଲ ଲାଗିଲା ଧନ୍ୟବାଦ। ହଁ।